ହାଲୋ ହାଲୋ। ହାଲୋ।
କଣ ହେଲ
ହାଲୋ କଣ କରୁଚୁ?
ହାଲୋ।
ହଁ କଣ କରୁଚୁ?
ବସିଛି କଣ କରିବି ବସିଛି ଆଉ।
ହଁ ହଁ ଆଉ କଣ ଖି ଖିଆପିଇଆ କଣ କରିଥିଲୁ?
ଖାଇଥିଲୁ ପଖାଳ ଖାଇଥିଲୁ ଭଜା
ହଁ ହଁ ଆଉ ଖରାବେଳେ କଣ ଖାଇବୁ?
ଖରା ବେଳେ ଭାତ ହବ ଆଉ ଭେଣ୍ଡି ଭଜା ଆଉ ଛୁଇଁ ତରକାରୀ
ଉଁ ହୁଁ ଆଉ କଣ ଖବର ଦେହ ପା ଭଲ ନା
ହଁ ଦେହ ପା ଭଲ ଅଛି ତମ ଦେହ?
ହଁ ଭଲ ଆଉ ରଜ ପାଇଁ କଣ ପ୍ଲାନ?
ରଜରେ ସେମିତି କିଛି ପ୍ଲାନ ନାହିଁ ଡ୍ରେସ୍ ପିନ୍ଧିବୁ ଫଟୋ ଉଠେଇବୁ ବାହାରେ ବୁଲିବାକୁ ଯିବୁ।
ଓହ କୁଆଡେ କୁଆଡେ ବୁଲିବା ପ୍ଲାନ ଅଛି?
ଯିବୁ ଅ ବିରଜା ଯିବୁ ଆଉ ତ୍ରିଲୋଚନେଶ୍ଵର ପାର୍କ ଯିମୁଁ
ହୁଁ ହୁଁ। ଆଉ ଆଉ କଣ କୁଆଡେ ଅଛି
ଆଉ ସେମିତି କିଛି ପ୍ଲାନ ନାଇଁ
ହୁଁ ହୁଁ ଆଉ ଖିଆ ପିଆ କଣ ରୋଷେଇବାସ କଣ?
ସେଇ ବା ଭାତ ହବ ଭେଣ୍ଡି ଭଜା ହବ।
ହଁ ହଁ ଭେଣ୍ଡି ଭଜା ହେରିକା ସିକିଚୁ?
ହଁ।
କେମିତି କଣ ହୁଏ?
ଆଗେ ଭେଣ୍ଡିିକି ତେଲରେ ଭଜା ହୁଏ ତାପରେ ଅ ତାକୁ କାଢିକି ପୁଣି ତେଲ ପକେଇକି ସେଥିରେ ପିଆଜ ଜିରା ହେରିକା ପକାଇ ହେଇକି ଭେଣ୍ଡି ଆଳୁ ସବୁ ସିଜା ହୁଏ ତାପରେ ହେଇଗଲା ଭେଣ୍ଡି ଭଜା ଆଉ।
ଭେଣ୍ଡି ତରକାରୀ?
ହଁ ହଁ ହଁ ଶିଖିଚି।
କେମିତି କଣ ହୁଏ?
ଭେଣ୍ଡିକି ସେମିତି ଫାଷ୍ଟେ ଭେଣ୍ଡିକିି ଫାଷ୍ଟେ ସେମିତି ଭଜା ହବ ତାପରେ ଭେଣ୍ଡି ଆଉ ଆଳୁକୁ ଏକା ସାଙ୍ଗରେ ଭଜା ହେଇକି ତାକୁ ପ୍ଲେଟରେ ବାହାର କରିଦିଆହବ ପୁଣି କଡ଼େଇରେ ତେଲ ପକେଇକି ସେଥିରେ ଜିରା ଆଉ ଟମାଟୋ ପେଶା ହେଇଥିବ ଟମାଟୋ ଅଦା ଏଗୁଡ଼ା ସବୁ ପେଶା ହେଇଥିବ ତାପରେ ମସଲା କଷା ହବ ସେଗୁଡ଼ା ସବୁ ପକା ହେଇକି ତାପରେ ଭେଣ୍ଡି ଆଳୁ ପଡ଼ିବ ସିଝିବ ବାସ୍
ପାଣି ଦିଆହବ ହେଲା ତରକାରୀ ଆଉ।
ଆଉ ସକାଳୁ କଣ କରୁଥିଲୁ କଣ ଏବେ ଯାଏ?
ସକାଳେ ବ ପଢୁଥିଲି ସିଲେଇ କରୁଥିଲି।
ଓହୋ ଆଉ? ଆଉ କଁ କଉଚୁ? ଉଁ।
ଆଉ ତମେ କଁ କରୁଥିଲ?
କାଇଁ ଏଇଠି ବସିଚି ସକାଳୁ
ଆଉ ପୁରୀ ଫୁରୀ ଯାଇଥିଲୁ ନାଁ?
ପୁରୀ ହଁ ଯାଇଚି ଦିଥର ଯାଇଚି।
ଉଁ ହୁଁ ଆଉ କେମିତି କାମ ହୁଁ। ଓହୋ ତାପରେ? ରୁମ୍ ଫୁମ୍ ନେଇ ରହିଥିଲି ହୁଁ।
ହାଲୋ।
ରୁମ୍ ନେଇକି ରହିଥିଲ ନା କଣ କେମିତି ରୁମ୍ ନେଇକି ରହିଥିଲ ନା କେମିତି?
ହଁ ହଁ ହଁ ହଁ ରୁମ୍ ନେଇକି ର ଥିଲୁ ତିନି ଦିନି ରହିଲୁ ବୁଲାବୁଲି କଲୁ ଆସିଲୁ ଆଉ।
ଉଁ ହୁଁ। ଆଉ କଣ ପଚାରେ?
ଆଉ ମର ପୁ ପୁରୀରେ ତମେ ପୁରୀ ଯାଇଚ ନା?
ହଁ। ହୁଁ ଯାଇଚି ପୁରୀ କେତେ ଯାଇ ଦି
କେତେ ଦିନ ଯାଇଥିଲା?
ହୁଁ?
ଓହୋ କୋଉଥିରେ ଯାଇଥିଲା କୋଉଥିରେ ଯାଇଥିଲ?
ମୁଁ ବସ ରେ ଯାଇଥିଲି ଆଉ। ବସ ରେ ଗଲୁ ଏଠୁ ହଁ ଏଠୁ ଗଲୁ ଏଠୁ। କଟକ ଭୁବନେଶ୍ୱର ଗଲୁ କଟକ ବଭୁବନେଶ୍ୱର ରୁ ତାପରେ ଗଲୁ ପୁରୀ ଡାରେକେଟ ବସ୍ ଷ୍ଠାଣ୍ଟେ ବସ୍ ଷ୍ଟାଣ୍ଟେ ରୁ ଓହ୍ଲେଇକି ତାପରେ ଗଲୁ ମନ୍ଦିର ପାଖକୁ ଏଠି ଦର୍ଶନ କରିଦେଇକି ତାପରେ ରୁମ ନେଇକି ରହିଲୁ ରୁମ ରେ ରହି ସକାଳୁ ଉଠିକି ଗଲୁ ବିଚ ପାଖରେ ପୁଣି ରୁମ ନେଇକି ରହିଲୁ। ଗା ଗାଧେଇ ସାରିକି ଖିଆ ପିଆ କରିକି ପୁଣି ସନ୍ଧ୍ୟା ବେଳକୁ ଗଲୁ ମନ୍ଦିର ପାଖକୁ ବୁଲାବୁଲି କଲୁ। କରିକି କିିଆ ପିଆ କରିକି ଆସିଲୁ ରୁମ ରେ ରହିଲୁ। ତାପରେ ସକାଳକୁ ପଳେଇ ଆସିଲୁ ବାହାରିକି ବସରେ। ପଳେଇ ଆସିଲୁ ବସଷ୍ଟାଣ୍ଡ ପଳେଇଲୁ ବସ ରୁ ବାହାରିକି ପଳେଇ ଆସିଲୁ। ତ ଡାଇରେକ୍ଟ ପଳେଇ ଆସିଲୁ ଏଠୁ ଘର ପାଖକୁ। ହୁଁ ଆଉ ରୋଶ ଇବାସ
ଆ ହଉ ପୁରୀରେ ଫେମସ ଖାଦ୍ୟ?
ପୁରୀ ରେ ଫେମସ ।
ହଁ ରସେଇ ଆଉ? ରୋଷେଇ ସେମିତି ସବୁ ଶିଖିଛି ଟିକେ ଟିକେ ଆଉ।
କଣ ତଥାବି ଅଇଟମ ଭଲକରିଛି।
ଭଲ ଭେଜ ଉପରେ ଯାହା କରିପାରିବି ଆଉ।
ଆରେ ଭେଜ ଫେଜ ଉପରେ କଣ ଥିବ ତ ଆଇଟମ ପନିର ଫନିର ଚିଲିକୋବି କଣ? ଚିଲ୍ଲିି କୋବି କେମି
ଛତୁ ଛତୁ ଚିଲ୍ଲି କୋବି
ହୁଁ।
କୋବି କୁ ଆ କୋବିକୁ ଆଗେ ତେଲେରେ ଭଜା ହୁଏ। ବେସନ, ଲଙ୍କା ଆଉ ତେଲେରେ ସବୁ ଭଜା ହୁଏ।
ହୁଁ।
କନଫ୍ଲୋର ବି ପକା ହୁଏ ତାପରେ ସେ ସେଥିରେ କଡେଇରେ ତେଲ, ପିଆଜ, କ୍ୟାପସିକମ୍ ଆଉ ସସ୍ ହରିକା ପକା ହେଇକି କୋବିକୁ ପକାହୁଏ। ବାସ୍ ହେଇଗଲା ଏ ଚିଲ୍ଳିକୋବି ତାପରେ ସସ୍ ସହିତ ଲଗେଇକି ଖାଇବ ଆଉ।
ଆଉ ପରଟା ଫରଟା ନହେଲେ ରୁଟି ନାନ୍ ସାରେ ନା କ
ହଁ ଯୋଉଥିରେ ଖାଇଲେ ବି ଭଲ ଲାଗିବ।
ଛତୁର କଣ ଆଇଟମ ସବୁ ଜଣାଅଛି? ମସରୁମ ର
ଛତୁଭଜା, ଛତୁ ତରକାରୀ ଛତୁ ହଁ ଛତୁଭଜା, ଛତୁ ତରକାରୀ, ଛତୁ ମସ ଥିଲା ଆଉ ଏମତି ସବୁ ଅଛି ଆଉ ଛତୁ ପତ୍ରପୋଡା
ଛତୁ ପତ୍ର ପୋଡା କେମିତି କଣ ହୁଏ ଜାଣିଛୁ?
ଛତୁକୁ ଆ କ ଛତୁରେ ସବୁ ହଳଦୀ, ଲଙ୍କାଗୁଣ୍ଡ ଅ ଯାହା ସବୁ ପକେଇବାର ଥାଏ ସବୁ ତେଲ ଫେଲ ପକେଇକି ତାକୁ କଦଳୀପତ୍ର ପୁରାଇକି ତାପରେ ବା ନିଆଁରେ ର ଖାଯାଏ ସେଟା ପୋଡିଗଲା ପରେ ହେଇଗଲା ଛତୁ ପତ୍ର ପୋରା।
ଓ ହୋ କୋଉଥିରେ ଯୋଉ ଗ୍ୟାସରେ ପୋଡ ଚୁଲି ଫୁଲି କୋଉଥେରେ?
ଏ ଚୁଲିରେ ପୋଡିଲେ ତ ଭଲ ବହୁତ ଆଜିକାଲି ତ ଚୁଲି ନାହିଁ ଗ୍ୟାସରେ ପୋଡିଦେବେ ଆଉ।
ହୁଁ ହୁଁ ଆଉ କଣ ନନଭେଜ୍ ଉପରେ କିଛି ଜାଣିି ନନଭେଜ୍ ଉପରେ କଣ କଣ ଆଇଟମ ଭଲ ଲାଗେ ସବୁ? ଅଣ୍ଡା ତରକାରୀ ନା କଣ?
ମଟନ ଭଲ ଲାଗେ ମଟନ ଭଲ ଲାଗେ।
ମଟନର ସବୁ କଣ କଣ ଆଇଟମ୍ ସବୁ ଅଛି?
ହୁଁ ମଟନ ତରକାରୀ ମଟନ କଷା ମ
ଆଉ କଣ ସବୁ ଅଛି?
ମଟନ ତରକାରୀ ମଟନ କଷା ମୁଁ ଏତିକି ଖାଇଛି।
ହୁଁ ଆଉ କଣ ଚିକେନର କଣ ସବୁ ଅଛି?
ଚିକେନ ପକଡା, ଚିକେନ ବିରିୟାନୀ, ଚିକେନ ପ ଏଡ ଚିଲ୍ଲି ଚିକେନ, ଚିକେନ ଲେଗ୍ ପିସ୍।
ହୁଁ ହୁଁ
ଏଇ ଆମ ଚିକେନ ମମୋ। ମତେ ଚିଲି ଚିକେନ୍ ଚିକେନ ପକଡା ଚିଲି ଚିକେନ୍ ଚିକେନ ପକୋଡା ହଁ ହଁ
କେମିତି କଣ ହୁଏ ଜାଣିଚୁ ନା ଖାଲି ଖାଇଚୁ?
ନା ଖାଲି ଖାଇଚି।
ହୁଁ ହୁଁ ଆଉ କଣ ସବୁ ନର୍ମାଲ ଖାଦ୍ୟ ଏଇ ଯେମିତି କି ଘରେ ତିଆରି ନର୍ମାଲ ଖାଦ୍ୟ ଇ ପନିପରିବାରେ କଣ ସବୁ ଆଇଟମ
ଭଜା ଭଜିି ଭା ର୍ତା ସବୁ ସବୁ ପ୍ରକାରର ଭାର୍ତା, ସବୁ ପ୍ରକାରର ଭଜା, ଡାଲି ଭାତ ଏଇଗୁଡା ଆଉ।
ସବୁ ପ୍ରକାରର ଭର୍ତ୍ତା ମାନେ କେତେ ପ୍ରକାର ଭର୍ଷା ଅଛି?
ଆଳୁ ଭର୍ତା ଅଛି ବାଇଗଣ ଭର୍ତା ଅଛି ଟମାଟୋ ଭର୍ତା ଅଛି। ସାରୁ ଭର୍ତା, ବାଇଗଣ ଭର୍ତା, ଟମାଟୋ ଭର୍ତା। ଆଉ ଅଛି ଆମର କଣ ଏଟା ମାଟିଆଳୁ ସେଟା ବି ଭର୍ତା ହୁଏ।
ଉଁ ହୁ ଆଉ ଶାଗ, ଶାଗରେ କଣ କଣ ଆଇଟମ?
ଶାଗରେ ଶାଗ ଭଜା ହୁଏ ଶାଗ ତରକାରୀ ହୁଏ। ଶାଗ ବରା ହୁଏ। ଆଉ ଆମର ଯୋଉ ପାଳଙ୍ଗ ଶାଗରେ ପନିର ବି ହୁଏ।
ହୁଁ ହୁଁ ହଉ